ହଁ, କଣ କରୁଚୁ?
। ବୁଲୁଥିଲି। ତୁ କଣ କରୁଚୁ?
ଆଉ ମୁଁ ଏ ବସିଚି ଆଉ।
ହଁ ଖାଇଚି।
ମୁଁ ଖାଇଛି ଭାତ, ଡାଲି ଆଉ । ତୁ?
ଭାତ, ଡାଲି, ଅଣ୍ଡା ତରକାରୀ ଲେମ୍ବୁ ଝୋଳ ଖାଇଥିଲି।ଆଉ ବ୍ୟ ତ ଅଛି କି?
ନାଇଁ କହୁନୁ।
ପ୍ରଥମାଷ୍ଟମୀ ପରେ
ହଁ କହ।
। ଯେମିତି ଜାଣିଚ କି ପ୍ରଥମାଷ୍ଟମୀ ଏକ ପାରିବାରିକ ପର୍ବ। ଏଇଟା ପ୍ରତି ମାର୍ଗଶିର ମାସର ଅ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏଇ ଦିନ ପରିବାରର ସମସ୍ତ ସନ୍ତାନଙ୍କୁ ମଙ୍ଗଳ ସୁସ୍ଥତା ଓ ଦି ଦୀର୍ଘାୟୁ ଅ ସୁଖ ସୁଖମୟ ଜୀବନ ପାଇଁ ବିଶେଷ ପୂଜା କରାଯାଏ। ଆଉ ପ୍ରଥମାଷ୍ଟମୀ ଓଡିଆ ପରିବାରର ସ୍ନେହ ଆଶୀର୍ବାଦ ପରମ୍ପରା ର ଏକ ସୁନ୍ଦର ପ୍ରତୀକ। ପ୍ରଥମାଷ୍ଟମୀ ଶବ୍ଦଟି ହେଲା ପ୍ରଥମ ଏବଂ ଅଷ୍ଟମୀ ଶବ୍ଦ ରୁ ଆସିଛି। ଅର୍ଥାତ ପରିବାରର ପ୍ରଥମ ସନ୍ତାନକୁ ଅ ସନ୍ତାନଙ୍କ ପାଇଁ ପାଳନ କରାଯାଉ ଅଷ୍ଟମୀ ତିଥିର ପର୍ବ। ଏହି ଦିନ ପ୍ରଥମ ସନ୍ତାନକୁ ନୂଆ ବସ୍ତ୍ର ପିନ୍ଧା ହେଇ ତାଙ୍କୁ ମଙ୍ଗଳ କାମନା କରାଯାଏ। ତାଙ୍କୁ ପୂଜା ବି କରାଯାଏ। ଆଉ ତାଙ୍କ ବସ୍ତ୍ର ବି ପୂଜା କରାଯାଏ। ଆଉ ପୌରାଣିକ ଅନୁସାରେ ଓଡିଆ ପର ପରମ୍ପରା ରେ ବଡ ସନ୍ତାନଙ୍କୁ ପରିବାରର ଦାୟିତ୍ୱବାନ ଓ ଭବିଷ୍ୟତ ର ଆଧାର ବୋଲି ମନାଯାଏ। ତେଣୁ ତାଙ୍କ ସୁଖ ସମୃଦ୍ଧି ଓ ଦୀର୍ଘାୟୁ ପାଇଁ ଏକ ବ୍ରତ ପାଳନ କରାଯାଏ। ଆଉ ଆଉ ବୟୋଜ୍ୟେଷ୍ଠ ମାନେ ପ୍ରଥମ ସନ୍ତାନ କୁ ଆଶୀର୍ବାଦ ଦେଇ ଉତ୍ତମ ଚରିତ୍ର ଓ ସଫଳ ଜୀବନର କାମନା କରନ୍ତି। ଆଉ ପ୍ରଥମ ଅଷ୍ଟମୀ ଦିନ ଅ ସକାଳୁ ଘର ସଫା କରାଯାଏ।ସମସ୍ତ ସ୍ନାନ ଅ କରି ପୂଜାର ପ୍ରସ୍ତୁତି କରନ୍ତି। ସମସ୍ତେ ସ୍ନାନ କରି ଆଉ ତାପରେ ପ୍ରଥମ ସନ୍ତାନ କୁ ଅ ନୂଆ ପୋଷାକ ପିନ୍ଧାଯାଏ।ଚନ୍ଦନ ଫୁଲ ଅ ଧୂପ ଦୀପ ସହ ପୂଜା କରାଯାଏ। ସେ ବାପା ମା ଜେଜେମା ଜେଜେବାପା ଅନ୍ୟ ଜ୍ୟଷ୍ଠ ମାନେ ଅ ସନ୍ତାନଙ୍କୁ ଆଶୀର୍ବାଦ କରନ୍ତି। ଆଉ ପ୍ରଥମାଷ୍ଟମୀରେ ସବୁଠାରୁ ବଡ ଆକର୍ଷଣ କଥା ହଉଛି କି ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ହେଲା ମୁଖ୍ୟ ମୁଖ୍ୟ ଇଏ। ଆଉ ଏହା ହଳଦୀ ପତ୍ରରେ ଅ ଚାଉଳ ଗୁଣ୍ଡ ବିରି, ଡାଲି, ନଡିଆ, ଗୁଡ ପଡିକି ପ୍ରସ୍ତୁତ କରାଯାଏ। ହଳଦୀ ପତ୍ରର ସୁ ସୁର୍ଗନ୍ଧ ଏ ପିଠା କୁ ଅଧିକ ସ୍ଵାଦିଷ୍ଟ କରିଥାଏ। ପୂଜା ପରେ ପରିବାରର ସମସ୍ତ ସମସ୍ତେ ଛୁଆ ପିଲା ଏଣ୍ଡୁରି ପିଠା କୁ ଖାଆନ୍ତି। ପ୍ରଥମାଷ୍ଟମୀ-ଇ-ଇ-ୟ ଶବ୍ଦଟି ପ୍ରଥମ ଆଉ ଅଷ୍ଟମୀ ଶବ୍ଦରୁ ଆସିଥାଏ।ଆଉ ପର୍ବ ଅ-ଅ ପ୍ରଥମାଷ୍ଟମୀ ଦିନ ସକାଳୁ ଅ ଘର ସଫା କରାଯାଏ ସମସ୍ତେ ସ୍ନାନ କରିକି ଅ-ଅ-ଅ ପି ପୂଜା କରନ୍ତି। ଏହି ପର୍ବ ପରିବାରର ସ୍ନେହ ସମ୍ମାନ ଓ ଏକତା କୁ ବୃଦ୍ଧି କରେ। ଆ ଅ ପ୍ରଥମ ସନ୍ତାନ ପ୍ରତି ପରିବାରର ଭଲ ପାଇବା ଦାୟିତ୍ଵ ଅ ବୋଧ ଏହି ପର୍ବ ମାଧ୍ୟମରେ ପ୍ରକାଶ ପାଏ। ଶିଶୁ ମାନେ ଅ-ଅ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ଓ ସଂସ୍କାର ପ୍ରାପ୍ତ କରନ୍ତି। ଆଉ ପ୍ରଥମାଷ୍ଟମୀ କେବଳ ଏକ ପରି ପାରିବାରିକ ପର୍ବ ନୁହେଁ ଏହା ଓଡିଆ ସଂସ୍କୃତି ଏକ ଅମୂଲ୍ୟ ଏତ୍ୟହ। ଆଜି ମଧ୍ୟ ଓଡିଶାର ଓଡିଶାରେ ସହର ଓ ଗାଁ ରେ ପ୍ରଥମ ଶ୍ରେଣୀ ବହୁତ ତ ଆନନ୍ଦର ସହ ପାଳନ କରାଯାଏ। ଅ ବ୍ୟସ୍ତ ଜୀବନ ସତେ ମଧ୍ୟ ପରିବାରର ସଦ ସେମାନେ ଏକାଠି ହୋଇ ପୂଜା ଟାକୁ ଅ କରନ୍ତି ଆଉ ବଡ ମାନେ ବି ଭଲସେ ଆକୁ ପାଳନ କରନ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରନ୍ତି ଏଣ୍ଡୁରୀ ପିଠା ଯେମତି କିି ଆଉ ପ୍ରଥମାଷ୍ଟମୀ ଆମକୁ ପରିବାରର ପ୍ରତି ଅ-ଅ-ଅ ଭଲ ପାଇବା ଆ-ଆ-ଆ ଆଉ ବୃଦ୍ଧ ଲୋକଙ୍କ ପ୍ରତି ସମ୍ମାନ ଶିଶୁ ମାନଙ୍କ ପ୍ରତି ସ୍ନେହ ଆଉ ସ ସ୍କୃତି ପ୍ରତି ଗର୍ବର ଶିକ୍ଷା ଦେଇଥାଏ। ଏହା ପରିବାରକୁ ଏକତାର ସୂତ୍ରରେ ବାନ୍ଧି ରଖିବାର ପ୍ରେରଣା ଦେଇଥାଏ। ପ୍ରଥମାଷ୍ଟମୀ ହେଲା ଓଡିଆଙ୍କ ଏକ ନିଆରା ଓ ପବିତ୍ର ଆ ପର୍ବ ଖାସ କରି ବଡ-ଅ-ଅ ଘରର ବଡ ଝିଅ କି ପୁଅ ମାନଙ୍କ ପାଇଁ ଏହା ପରିବାରର ସ୍ନେହ ଆଶୀର୍ବାଦ ସଂସ୍କୃତି ର ମହାନ ପ୍ରତୀକ ଏହି ପର୍ବ ଆମକୁ ଅ-ଅ ପାରିବାରିକ ସମ୍ପର୍କ ର ମୂଲ୍ୟ ବୁଝାଏ। ଆଉ ଆମର ପରମ୍ପରାକୁୁ ଜୀବନ୍ତ ରଖିବାର ପ୍ରେରଣା ଦେଇଥାଏ। ଆଉ ପ୍ରଥମାଷ୍ଟମୀର ମହତ୍ଵ ବୁଝିିବାକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚେଇବା ଉଚିତ। ଆଉ ମୁଁ ତ ଏତିକ ଜାଣିଛି ତୁ କଣ ଜାଣିଛୁ କହିଲୁ। ଆ
ହୁଁ ଓଡିଶାର ପର୍ବପର୍ବାଣିୀ କେବଳ ପୂଜା ନୁହେଁ ଏଇଟା ଗୋଟେ ପରିବାର ସମାଜର ସମ୍ପର୍କକୁ ଦୃଢ କରୁଥିବା ଏକ ସୂତ୍ର। ସେଇ ପରମ୍ପରା ଉ-ଉ ମାନଙ୍କ ମଧ୍ୟରୁ ପ୍ରଥମାଷ୍ଟମୀ ଗୁଟେ ଅଛି। ସେଟା ମାର୍ଗଶୀର ର ମାସର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହେଉଥିବା ଏହି ପର୍ବ ଦ୍ୟେଷ୍ଠ ସନ୍ତାନଙ୍କ ପାଇଁ ଉତ୍ସର୍ଗୀକୃତ। ହଁ ପ୍ରଥମାଷ୍ଟମୀର ଶବ୍ଦର ଅର୍ଥ ହଉଛି ହେଲା ପ୍ରଥମ ବା ଜ୍ୟେଷ୍ଠ ଘରର ପ୍ରଥମ ସନ୍ତାନ ସେ ପୁଅ ହେଉ କି ଝିଅ ତାକୁ କେନ୍ଦ୍ର କରି ଏହି ପର୍ବ ପାଳନ କରାଯାଏ। ମାର୍ଗଶିର ମାସ ଓଡିଆ ମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର ହୋଇଥାଏ। ଏଇ ମାସର ଅଷ୍ଟମ ଦିନ ମା ମାନେ ସକାଳୁ ଉଠି ଉପବାସ ରଖି ଜ୍ୟେଷ୍ଠ ସନ୍ତାନର ଦୀର୍ଘ ଦୀର୍ଘାୟୁ ସୁସ୍ଥ ଜୀବନ ଓ ଉଜ୍ୱଳ ଭବିଷ୍ୟତ ପାଇଁ କାମନା କରନ୍ତି। ଉଁ ପ୍ରଥମାଷ୍ଟମୀ ପଛରେ ଏକ ସୁନ୍ଦର କାହାଣୀ ବି ଅଛି କୁହାଯାଏ ପ୍ରାଚୀନ କାଳରେ ଷଷ୍ଠୀ ଦେବୀ ନବଜାତ ଶିଶୁଙ୍କର ରକ୍ଷା କରିତିଥିଲେ। ଜ୍ୟେଷ୍ଠ ସନ୍ତାନ ପରିବାରର ପ୍ରଥମ ଉତ୍ତରାଧିକାରୀ ହୋଇଥିବାରୁ ତାର ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ମା ମାନେ ଷଷ୍ଠୀ ଦେବୀଙ୍କୁ ପୂଜା କରି ସନ୍ତାନର ମଙ୍ଗଳ ପ୍ରାର୍ଥନା କରିବା ଆରମ୍ଭ କରିଥିଲେ। କାଳକ୍ରମେ ଏହା ଏକ ଲୋକ ପର୍ବ ରୂପରେ ପଁ ନେଲା। ତାପରେ ପଦର ପାଳନ ବି ହୁଏ ମଣ୍ଡପ ଆଳତି ଯୋ ଯୋଉ ସକାଳେ ମା ମାନେ ଘର ଅଗଣା ଲିପି ଚିତ୍ର ଆଙ୍କ ଆଙ୍କନ୍ତି। ଏକ ଚଉରି ଉପରେ ଜେଷ୍ଠ ସନ୍ତାନ କୁ ବସାଇ ହଳଦୀ ତେଲ ଅଁ ମାଖି ଦିଅନ୍ତି ତାପରେ ନୂଆ ଲୁଗା ପିନ୍ଧାଇ ଆଳତି କରନ୍ତି। ହଁ ଷଷ୍ଠୀ ଦେବୀଙ୍କୁ ବି ପୁ ପୂଜା କରାଯାଏ। ଯେମିତି କିି ଗୋଟେ କଳସୀ ଉପରେ ନଡିଆ ରଖି ଷଷ୍ଠୀ ଦେବୀଙ୍କୁ ପୂଜା କରାଯାଏ। ମା ମାନେ ଆଉ ଜଳରେ ବୁଡାଇଥିବା କଦଳୀ ଓ ଆମ୍ବ ପତ୍ର ଦେଇ ସନ୍ତାନକୁ ଉପକ୍ଷାଳାପ କରନ୍ତି। ଯାହାକୁ ବନ୍ଦାପନା ବି କୁହାଯାଏ। ଆ ଆଶୀର୍ବାଦ କରଥିଲା ମା ମାନେ ଆଶୀର୍ବାଦ କରି ସନ୍ତାନର କାନରେ ତିନିଥର ପାନ ଖାଇଥିବା ପିକ ପକାନ୍ତି ଏହା ଅପଦେବତାଙ୍କ ଠାରୁ ଉଁ ରକ୍ଷା କରେ ବୋଲି ବିଶ୍ଵାସ ଅଛି। ପରେ ନୂଆ ପୋଷାକ ଅଳଙ୍କାର ଓ ଟଙ୍କା ଉପହାର ବି ଦିଆଯାଏ। ପିଲାମାନେ ମଧ୍ୟ ମା ପାଦ ଛୁଇଁ ପ୍ରଣାମ ବି କରନ୍ତି। ଏହି ପର୍ବର ସବୁଠୁ ଆକର୍ଷଣୀୟ ଅଂଶ ହେଲା ପ୍ରଥମାଷ୍ଟମୀ ପିଠା। ଏଣ୍ଡୁରି ପିଠା ଭଳି ଦେଖାଯାଉଥିବା ଏହି ପିଠା ହଳଦୀ ପତ୍ରର ପୁର ଦେଇ ପ୍ରସ୍ତୁତ କ କରାଯାଏ ଭିତରେ ପନିର ଆଉ ଚିନି ନଡିଆ ଗୁଡ କାଜୁ କିସ ମିସ ଏସବୁ ମିଶିଥାଏ। ଅ ହଳଦୀ ପତ୍ର ର ସୁବାସ ପିଠାକୁ ଅଲଗା ସ୍ଵାଦ ବି ଦେଇ ଯାଏ ପୂଜା ପରେ ଏହି ଗରମ ପିଠା ପ୍ରଥମେ ଜେଷ୍ଠ ସନ୍ତାନଙ୍କୁ ଖାଇବାକୁ ଦିଆଯାଏ ତାପରେ ସମସ୍ତେ ଖାଆନ୍ତି। ଏହା କେବଳ ଖାଦ୍ୟ ନୁହଁ। ଏଟା ମା ର ଗୋଟେ ସ୍ନେହରୁ ହୋଇଥାଏ। ଆ ପାରିବାରିକ ବନ୍ଧନ ହେଇଥାଏ। ଯେମିତି କିି ପର୍ବଦିନ ସନ୍ତାନ ସ ପ୍ରଥମ ସନ୍ତାନ ବିଶେଷ ସମ୍ମାନ ବି ପାଏ। ତାକୁ ଦାୟିତ ବୋଧ ଓ ବଡ ଭାଇ ଦିଦି ହେବାର ଗୁରୁ ଉତ ବି ବୁଝାଯାଏ ସାନ ଭଉଣୀ ମାନଙ୍କର ଅ ବଡକୁ ଙ୍କୁ ସମ୍ମାନ ଦେବା ବି ଶିଖାନ୍ତି। ହୁଁ ମା ଦେଖାନ୍ତି ଯେ ସନ୍ତାନ ଜନ୍ମ ପରେ ସେ କେତେ କଷ୍ଟ ସହିଚି। ଆଉ ସନ୍ତାନ ମଧ୍ୟ ମା ର ତ୍ୟାଗକୁ ଅନୁଭବ କରେ। ଏହା ଦୁଇ ପକ୍ଷରେ ମଧ୍ୟ ଭଲ ପାଇବାକୁ ବଢାଇଥାଏ। ପ୍ରଥମାଷ୍ଟମୀ ଓଡିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମାର୍ଗଶିର ମାସର ମାନବର ଆ ଗୁରୁବାର ଅଗ୍ରହାୟଣୀ ପୂର୍ଣ୍ଣିମା ସହାୟା ଓଡିଶାର ପୃଷ୍ଟି ଭିତ୍ତିକ ସମାଜର ଚିତ୍ରାଙ୍କ୳ ଅ ପ୍ରଥମାଷ୍ଟମୀ କେବଳ ଜଣେ ସନ୍ତାନର ପୂଜା ନୁହେଁ। ଏଟା ଗୋଟେ ମା ମାତୃତ୍ୟର ଉତ୍ସବ ବି ଆଧୁନିକ ଯୁଗରେ ଆମେ ଯେତେ ଆଗକୁ ଯାଉ। ମା ଓ ସନ୍ତାନର ସେଇ ପବିତ୍ର ସମ୍ପର୍କକୁ ସେତେ ଅମୂଲ୍ୟ କରିଥାଏ। ପ୍ରଥମାଷ୍ଟମୀ ଆମକୁ ଶିଖାଏ ଯେ ପରିବାରର ପ୍ରଥମ ସନ୍ତାନ ଦାୟିତ ନେବ। ଆଉ ମା କୁ ନିଃସ୍ୱାର୍ଥ ପର ଭଲ ପାଇବା ଦବ। ଏଇ ପରମ୍ପରା ଆଗକୁ ମଧ୍ୟ ଜୀବନ୍ତ ରହୁ। ଓ ପ୍ରତି ଓଡିଆ ଘର ପ୍ରଥମାଷ୍ଟମୀର ହଳଦୀ ପତ୍ରର ସୁଗନ୍ଧ ମହକୁ। ମୁଁ ଏମିତି ସବୁ ଜାଣିଚି ଆଉ। ଆଉ ତମର କି ପିଠା ସବୁ ହୁଏ।
ଅ ହୁଏ ହେଲା ଏଣ୍ଡୁରି ପିଠାଟା ହୁଏ। ଆଉ ଖିରି ବି ହୁଏ। ବରା ବି ହୁଏ ଆଉ ଚକୁଳି ପିଠା ବି ଏମିତି ହୁଏ। ଆଉ ତମର କୋଉ ପିଠା ହୁଏ। ହ
ଆମର ଏଣ୍ଡୁରି ପିଠା ପୋଡ ପିଠା ବି ହୁଏ। ଆଉ ମଣ୍ଡା ପିଠା ବି ହୁଏ।
ହୁଁ ଯେମିତି ଅଷ୍ଟମୀ ପାଳନ କର ତମ ଘରେ।
ଆମ ଘରେ ମୁଁ ତ ସାନ ମୋର କିଛି ହୁଏନି। ମୋ ଭାଇର ବଡ--‌ ସେ ବୋଲି ତାର ଡ୍ରେସ ହୁଏ। ତାକୁ ମୋ ମାମା ବି ପୂଜା କରେ। ଆଉ ତା ସିଏ ଆଗେ ପିଠା ଖାଇସାରିଲା ପରେ ତା ତାପରେ ଆମେ ସବୁ ଘରେ ପିଠା ଖାଉ। ଆଉ ତାକୁ ପଇସା ବି ଦିଅନ୍ତି ମୋ ବାବା ମାମା ଜେଜେମା ବି ପଇସା ଦିଅନ୍ତି । କିନ୍ତୁ ମତେ କିଛି ଦିଅନ୍ତିନି ଆଉ ତୁ।
ଆମ ଘରେ ବଡ଼ ଯେହେତୁ ମୋ ପାଇଁ ଡ୍ରେସ ହୁଏ, ମୋ ମାମୁଁ ଘର ଅଷ୍ଟମିରେ ଡ୍ରେସ୍ ଦିଅନ୍ତି ର ଗୋଟେ ଅ ପରମ୍ପରା ଅଛି ଯେ, ମାମୁଁ ଘର ବଡକୁ ଡ୍ରେସ ଦିଅନ୍ତି । ଅ ମୋ ପାଇଁ ହୁଏ ଆଉ ଆମ ଘରେ ଆମ ସାନ ଭଉଣୀ ଆମ ଆମ ପୁଅ ପାଇଁ ବି ହୁଏ। ଆ ହେ ରୋଷେଇରେ ଆମକୁ ସେ ଡ୍ରେସ କିଣି ଠାକୁରଙ୍କ ଆଗରେ ପୂଜା ହୁଏ ଆ ତାଙ୍କୁ ବି ପୂଜା କରନ୍ତି ଆ ତାପରେ ଭୋଗ ବି ପୂଜା ହୁଏ ତା ପୂଜା ହେଇକି ଠାକୁରଙ୍କୁ ଫାର୍ଷ୍ଟ ଦିଆଯାଏ ଆ ତାପରେ ମତେ ପୂଜା କରିକି ନା ଆଉ ଆମ ଘରେ ବି ଆଉ ଜଣେ ବି ବଡ ଅଛନ୍ତି ମୋ ଦାଦାଙ୍କ ଝିଅ ତାକୁ ତାରେ ତାକୁ ବି ପୂଜା କରିକି ଦିଅନ୍ତି ଖାଇଆକୁ ଖିରି ବି ହୁଏ । ଆ ସେଇଟା ଆମେ ମିଶିକି ଖାଉ। ପୂଜା କରାଯାଏ ତାପରେ ଖାଇକି ଆମେ ବି ଆ ବୁଲିବାକୁ ଯାଉ। ଆମ ଘରେ ବି ଏଣ୍ଡୁରି ପିଠା ହୁଏ କ୍ଷୀରି ହୁଏ ପୁରି ହୁଏ। ଆଉ ବରା ହଏ ହୁଏ ଏସବୁ ତରକାରୀ ହୁଏ ଆମ ବାପା ବି ଘରର ବଡ ଯେହେତୁ ତାଙ୍କୁ ବି ପୂଜା କରାଯାଏ ଅ ପୂଜା କରି ସାରିଲା ପରେ ଆମେ ବୁଲିଆକୁ ଯାଉ ଆଉ ଉପହାର ବି ସେଦିନ ଦିଅ ଅଛି ଆଉ ଅଧିକ ଭଲ ଅ ସନ୍ମାନ ଦିଆଯାଏ ସେଦିନ ବଡଙ୍କୁ। ଏମିତି ସବୁ ଆଉ ଅ। ଆଉ ତମ ତୋ ବାବା ବଡ ନା ସାନ?
ହଁ ମୋ ବାବା ବଡ। ଆଉ ହଉ ମତେ କାମ ଅଛି ମୁଁ ପରେ କଥା ହବା ଆଉ ।
ହଉ।